ହ୍ୟାଲୋ।
ହ୍ୟାଲୋ।
ହେଲୋ।
ହଁ କଣ କରୁଚ?
ମୁଁ ଏଇ ଶାଗ ବାଛୁଚି।
କି ଶାଗ?
ଏଇ ସୁନସୁନିଆ।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
ଆଜ୍ଞା।
ସେମାନେ ମୁଣ୍ଡେଇ ବେ
ଏଇ ମାର୍କେଟ୍ ରେ ବଜାରରେ ମିଳୁଚି
ଏଇଟା ତ ସିଜେଇବା ପ୍ରାଏ
କଣ କହିଲେ?
ଏଇଟା ପ୍ରାଏ ତା ସିଜିନ ଟା।
ହଁ ହଁ।
ଓହୋ। ଭଲ ଆଉ।
ଆଉ କଣ ଜଳିଖିଆ କରନ୍ତି ଆଜ୍ଞା।
ମୁଁ କାଲି ରାତିରେ ଯୋଉ ମୋମଜ କରିଥିଲି ସେଇ ମୋମଜ ଖାଇଦେଲି। ରୋଷେଇ ତମର? ହ୍ୟାଲୋ। ହ୍ୟାଲୋ।
ଆଁ କଣ ରୋଷେଇ ଆଜି ଭାତ ବସିବନି ଆଜିତ ଖରା ହବାର ଅଛି। ସମ୍ଭାବନା
ହୁଁ ହୁଁ। ରୋଷେଇ କଣ କରିବ?
ରୋଷେଇ ଆଜି ଆଳୁ ଆମ୍ବୁଲ ତରକାରୀ
ଆଉ
ଶାଗ ଭଜା ଆଉ ସୁନସୁନିଆ ଶାଗ ଆଳୁ ପିଆଜ ଭଜା ତାପରେ ଆମ୍ବ, ଦହି ଅଛି ପଖାଳ ଖାଇବେ କି, ଗରମ ଖାଇବି ମୁଁ ଆଜି ଗରମ ଥଣ୍ଡା, ଜର ହେଇଯାଉଚି। ଆଜ୍ଞା ନା ଆଜି ବା ପଚିଶ୍ ରୁ ଦି ତାରିଖ ପୁରା ଡିକ୍ଲାର ହେଇଯାଇଚି ଖରା ପ୍ରବଳ ଘରୁ ବାହାରିବେନି।
ଓହୋ।
ହ। ଆଜି ଆଉ ଯିବିନି।
ଏ ପାଖରେ ହଁ, ଏଇ ମୋମଜ ଖାଇକି ଉଠିଲି। ହ୍ୟାଲୋ। ସମସ୍ତେ ରେସିପି ଛାଡିବି ୟୁଟ୍ୟୁବ ରେ ଦେଖିବ ହେଲା।
ଆଜ୍ଞା।
ହୁଁ ହୁଁ।
କଣ ରୋଷେଇ ହୋଉଚି କଣ?
ତ ରୋଷେଇ ଆଜି କିଛି କରିନି ଆପର୍ଯ୍ୟନ୍ତ ଯାଉଚି ଫୁ୍ଲ‌କୋବି, ଆଳୁ, ବିଲାତି, ବଡି ସବୁ ଦେଇକି ବାଇଗଣ ତରକାରୀ ଗୋଟେ କରିଦବା ଆମ୍ବ ଖଟା ଟିକେ କରିଦବା କଧଳୀ ନା ଯୋଉ କଲରା, ଆଳୁ, ଭେଣ୍ଡି ଆଉ ଜହ୍ନି ଆ ସବୁ ଗୋଟା ବାଟି ଦବା
ହୁଁ।
ଗରମ ହଉ କି ଯାହାବି ହଉ ସିନା ଯିବା ବାହାରକୁ ଯିବା ବନ୍ଦ ରୋଷେଇ କଣ ବନ୍ଦ।
ହଁ ରୋଷେଇ ବନ୍ଦ ହବନି।
ହଁ, ହଁ।
କଣ ହବନି ରୋଷେଇ। ବାଡ଼ିରୁ କିଛି ଗଟେ ପ୍ରବଳ ଖଟା ଆମ୍ବ।
ଉଁ, ହୁଁ। କଞ୍ଚା ଆମ୍ବ ଖଟା ହୁଏ ନା କଣ।
ନା, ନା, ନା ସେଟା ଅଳ୍ପ ଛଟିଆ ଗଛଟା ଜମା ଦଶ ବାରଟା ହୁଏ ମାନେ ମେଞ୍ଚେ ଆସେ ଝଡିଯାଏ। ଉଁ ଆଉ ଯୋଉ ବହୁତ୍ ଖଟାଆମ୍ବଟା। ବହୁତ୍ ଖ ଖଟା ଆମ୍ବଟା ସେ ତାର ଅଛି ସେମିତି ଅଛି ସିଏ ରଜ ପରେ ଯାଇକି ଜୁନ୍ ଜୁଲାଇ କୁ ପାଚିବ।
ହ
ସେ ଅବିକା ପୁଛ୍ ପଡିଯିବୁ।
ଆମ୍ବ ପସନ୍ଦ ନା?
ଆଜ୍ଞା ହଁ ଆମ୍ବ ପସନ।
ଏତେ ନୁହଁ।
ସେମିତି ନୁହଁ।
ହୁଁ, ହୁଁ ତମର ଆମ୍ବଟା କଞ୍ଚା ପାଚି ମାନେ କଞ୍ଚା ବେଳେ ଏତେ ଖଟା ପାଚି ଗଲେ ପୁରା ଚିନି କିନ୍ତୁ ପୋକ ବାହୁରୁଥିବ।
ପୋକ ହଁ ସେମତି ଗୋଟେ ଗୋଟେ ଗଛ ଥାଏ। ସେମିତି ଗୋଟେ ଗୋଟେ ଗଛ ଥାଏ। ଆମ ସେମିତି ଜଣଙ୍କର ଏ ଅଛି ସେମିତି।
ଆମ୍ବ ଟା ଦେଖିବ ତମୋ ଲୋଭ ରହିବନି ଏତେ ବଡ ଆମ୍ବଟେ।
ହୁଁ, ହୁଁ।
ଆଉ ଗୋଟେ ଗୋଟେ ଆମ୍ବ ପାଞ୍ଚିଆ ଲାଗେ। ଯେତେ ବାଟିଲେ ବି ସେମାନେ ପାଞ୍ଚିଆ।
ହୁଁ।
ଆଉ ତମ ସିଲେଇ କେତେ ଦୂର ଗଲାଣି
ଆଉ ସିଲେଇକି ଟାଇମ ଦେଇପାରୁନି ଆଉ ଟିକେ ବେଶୀ ସମୟ ରହିଲେ ହୁଅନ୍ତା। ଆଉ ଖରା ପାଇଁ ଆଉ ରହିପାରୁନି ହେଲା। ହେଲାଣି ଶିଖିଗଲିଣି। ଆଉ ଖାଲି ଡ୍ରେସ୍ ଫେସ୍ ଶିଖିବାର ଅଛି।
ତାପରେ ଗୋଟେ ଦୋକାନ ଖୋଲିବ ଘରେ
ହଁ।
ହୁଁ ହ
ଖାଲି ଶିଖିଗଲା ପରେ ଆରମ୍ଭ ହବ।
ହୁଁ ହ ଭଲ
ଆଉ ଏଇ ତିନି ଚାରି ମାସ ହବ ଶିଖୁଛି ନା ସମୁଦାଏ ଦି ଘଣ୍ଟା ଯାଉଛି। ଆଉ ଟିକେ ବେଶୀ ଗଲେ ବେଶୀ ହୁଅନ୍ତା ହେ ଆଉ ଖରା ହଉଛି ଆଉ ଏତେ ମନ ଦଉନି।
ହଁ ଆଜିକାଲି ତ ପ୍ରାୟ ସେଇଗୁରା ସମସ୍ତେ ଶିଖି ଯାଉଛନ୍ତି।
ହଁ
ଡିଜାଇନ ତ ତମେ ସିମ୍ପୁଲ ପିମ୍ପୁଲ୍ ହେଇଗଲେ ଡିଜାଇନଟା ଆପେ ଆପେ ନହେଲେ ବି ଉପର କଟିଂ କରିକି ସିଲେଇ କରି ତାପରେ ଠିକ୍ ତାପରେ ହେଇଯିବ ଠିକ୍। ଆମେ କଣ ଡିଜାଇନ ଭଲ ଶିଖିଛୁ କି ଶିଖିନୁ ସେଇ ମୋବାଇଲ ଦେଖି
ହେଇଯିବ।
ମୁଁ ସେ ଦିଲ୍ଲୀରେ ଦି ମାସ ଶିଖିଥିଲି ସେ ଭୁଲିକି ଖାଇଯାଇଛି। ପୁଣି ବାହାହେଇକି ସାରିକି ଯାଇଥିଲି ପୁଣି ଦି ମାସେ ନା ମାସେ ଶିଖିଥିଲି।
ହୁଁ
ସେମତି ତ ଚଲଉଛି ତ ହଉଛି ଗାଡି।
ମେସିନ୍ ଅଛି ନା ଘରେ।
ହଁ ହଁ ମୋର ହାତ ମେସିନ ମୋର ଗୋଡ଼ ମେସିନ ନୁହଁ।
ଓହୋ
ହାତରେ ବୁଲେଇ ବୁଲେଇ କରିବି।
ହାତ ମେସିନଟା କେତେ ପଡ଼ିଥିଲା।
ପାଞ୍ଚ ହଜାର ପାଶହ।
ଓହୋ
ହାତ ମେସିନଟା ହେନା ବଡ ବଡ ମେସିନ୍ ବାହାରୁଛି ଭେରାଇଟ ମେସିନ ବାହାରୁଛି।
ଇଲେକ୍ଟ୍ରି ମେସିନ୍ ବାହାରିଲାଣି।
ଏବେ ତୁ ବାହାରଥିଲା ଏ ମୋର ମଟର ନାହିଁ ତ ମୋର ମଟର ଲଗେଇଦେଲୁନୁ।
ଆଉ କଣ ଖାଉଛନ୍ତି ନା କଣ?
ମୁଁ ଏଇ ଆମ୍ବ ଖାଉଥିଲି ପାଚିଲା ଆମ୍ବ। ସିଏ ଦାନ୍ତରେ ଲାଗିଯାଇଛି ପୁରା ଚେରୁଆ ଚେରୁଆ ଆମ୍ବଟା ନା।
ହୁଁ ହୁଁ ହୁଁ
ସେଇଟା ଧୋଇଦିଅ ହେଇକି ଆସିଲି। ହ୍ୟାଲୋ
କାଲି କଣ ମମୋ ହେଇଥିଲା।
କାଲି ମୋମୋସ୍ କରିଥିଲି।
ମୋମସ କଣ ଭେଜ ନା ନନ୍ ଭେଜ।
ନା ନା ଭେଜ କାହିଁକି ନା ଖାଲି ସଣ୍ଡେ ଥିଲା ଆମେ ଖାଇବୁନି ନନଭେଜ ହେଲେ। ନହେଲେ ମତେ ନନଭେଜ ଏ ଯୋଉ ସିଝେଇକି ଚକଡ଼ା ଚକଡି କରିକି କଲେ ମତେ ଭଲ ଲାଗେନି।
ହଁ
ହଁ ଯାହା କରିବୁ ଭେଜ ଉପରେ କରିଦବୁ ଯୋଉଟା ବି ଅଇଁଠା ମଇଁଠା ଆଇଁଷ ଫାଇଁଷ ଯାହା ହବ ଦେଖାଯିବ।
ହୁଁ
ଏଇ ଯୋଉ ଭେଜ ଗୋଟେ ନନ ଭେଜ ଗୋଟେ କହିବେ କିନ୍ତୁ ସେଇ ଗୋଟେ ଜାଗାରେ ପ୍ରୋସେଂ ଚକୁୁଡିଥିବେ ସେଇଠି ଷ୍ଟପ ଜଣେ କଥା ଷ୍ଟୋପିଂଟା ଜଣେ କରୁଛି କଣ ସେମାନେ ଏମିତି ହାତ ଧୋଇକି କରିଥିବେ ନା କଣ କରୁଥିବେ।
ହଁ
ଦୋକାନୀରେ କଣ ଚାର ବାର ରୀତିନୀତି କରନ୍ତି କି?
ନା ଆମ ସେଠି ହେଇପାରିବନି ତ ଘରେ ଯାହା ତମେ ଚାହିଁବ ଯେମିତି ସେମିତି ହେଇପାରିବ। ଦୋକାନରେ ହେଇପାରିବ
ହଁ ମୁଁ କାଲି ଆଉ ଗୋଟେ ବଢିଆ ରେସିପି କରିଥିଲି ପନିରରେ ହେଲା
ହୁଁ।
ମାନେ ବିନା ଅଣ୍ଡାରେ ଅଣ୍ଡା ଦରକାରୀ
ବିନା ଅଣ୍ଡାରେ
ହଁ ବିନା ଅଣ୍ଡାରେ ଅଣ୍ଡା ତରକାରୀ। ଅଣ୍ଡା ଏମତିଆ ଦେଖାହବ ଅଣ୍ଡା ଏମିତି ମାନେ ଅଣ୍ଡାଟା ଅଣ୍ଡା ଲାଗିବ ନା ଆଉ ଏଇଟା କଣ ଅଣ୍ଡା ଲାଗିବ କିନ୍ତୁ ଏଇଟା ହଉଛି ପନିର ଅଣ୍ଡାଟାକୁ ଯେମିତି ଭାଜିଦବ ଗୋଟା ଦେଖାହବ ସ୍ମୁଥ ରହିବ ଇଏ ବି ସେମିତିଆ ଦେଖାହବ ହେଲା ବଢିଆ ଲାଗୁଥିଲା ସେ ରେସିପି ଟା ମୁଁ ସେଟାକୁ ବି ଆଜି ୟୁଟୁବରେ ଛାଡିବି ସମୟ ହେଇନି କାଲି ପଳେଇଥିଲି ବୁଲିବା ପାଇଁ ସେଠୁ ଯାଇକି ଆସିବେ ଆ ମା ଯାଇଥିଲି ଆଉ ଡେରି ହେଇଗଲା ଆସି ଘରେ ପହଞ୍ଚିଲି ଛୁଆ କହିଥିଲେ ଫ୍ରାଏମୋମୋସ ଆଣିବା ପାଇଁ ସେଇଠି ମାର୍କେଟରେ ଖୋଲା ହେଇନଥିଲା ସେତେବେଳକୁ ଦେ ଘରେ ଆଣିକରି ଫ୍ରଏମୋମୋସ ଆଣିବୁ ଶହେ ଟଙ୍କାରେ ଆଣିଲେ ବି ପେଟ ପୁରିବନି ଛୁଆଙ୍କର।
ଘରେ କରିଦବୁ। ମନ ଶାନ୍ତି କରିକି ସେଇ ଶହେ ଟଙ୍କାରେ ହଉ କି ଦୁଇଶହ ଟଙ୍କାରେ ହଉ ମନ ଶାନ୍ତି କରି ଖାଇବେ ଏଇ ଯୋଉ ସୋୟାବିନ୍ ରେ ଯୋଉ ଚୁରା ଆସୁଚି ପାଉଡର ସୋୟବନି ପାଉଡରଟା ହେଲା। ଝୁରା ସୋୟବନି ହେଇଟା ମୁଁ ଯେତେବେଳେ ବାପଘରକୁ ଯାଏ ଆମର ପ୍ଲେସ୍ ଦିଲ୍ଲୀ ପ୍ଲେସ୍ କ ହେଲା। ମୁଁ ସେଇଠୁ ନେଇ ଆସେ ମୋର ପ୍ରାୟଟା ଜିନିଷ ସେଇଠୁ ନେଇକି ପଳାଇ ଆସେ ହେଇଯାଏ। ସେଇଗୁରାକୁ ମୁଁ କରିଚି ରେସିପିଟା ତମକୁ କହିବି। ଆଉ ଖାଲି ଗୋଟେମିନିଟ୍ କି ଦିମିନିଟ୍ ପରେ ମୁଁ ଟିକେ ମୋ ଆଡୁ ତୁମ କତିକି ବରଂ ଫୋନ କରିଦେବି ହେଲା।
ଆଜ୍ଞା।
ସେ କହିବି ଆଉ ଏଇିନା କାହିଁ କହିଲ ଟିକେ କାମ ଅଛି ତ ମାନେ ଯଦି ରେସିପିଟା ଲମ୍ବେଇବି ହବନି। ଟାଇମ୍ କେନା କଥା ହେବି ଏଇନା ପୁଣି ଯଦି ଦଶ ପନ୍ଦର ମିନିଟ୍ କଥା ହେବି କି କୋଡିଏ ମିନିଟ୍ କଥା ହେବି ମୋର ସେପଟେ ଗୋଟେ କାମ ସରିଯିବଣି ଦି ତିନି ମିନିଟ୍ ପରେ ମୁଁ ତମ ସହିତ କଥା କଥା ହେବି କହିବି ରେସିପି ଦିଟା ଯାକ।
ଆଜ୍ଞା।
ହଉ ତମେ ସକାଳୁ ଖାଇଲନ ଖାଇନ ନା ନା ସକାଳୁ ଖାଇଲନ ନା ଖାଇନା?
ସଖାଳୁ ଆମେ ଖାଇ ଦେଇଥିଲୁ ଆଜି ଉ ମ୍ୟାଗି ଖାଇଥିଲୁ ଟିକେ ଖାଇ ଦେଇଥିଲୁ।
କଣ ମ ସେଇ ମ୍ୟାଗି କି ସବୁ ତ ହଉ ସବୁ ସେଇ ମ୍ୟାଗି
ଆରେ ସେ ଛୁଆ ଟିକେ ଖାଇଲେ ନା ଆମେ ଆଉ ଟିକେ ନ ଖାଇଦେଲେ ବେଶି ଖାଇଲେ ଖାଇହବନି।
ଉ ହୁଁ ତାପରେ ପଖାଳ ଖାଇବ।
ଆଜି ଖାଇବୁନି ଆଜି ଗରମ ଖାଇବୁ ଆଜି ଯୋଉଁ ଥଣ୍ଡା ହେଇଚି।
ହଉ ମୁଁ ଟିକେ ରଖୁଚି ଛୁଆଟା କାଇଁ ଡାକୁଛି ତମକତିକି କଲ୍ ବ୍ୟାକ କରୁଚି ଗୋଟେ ମିନିଟ୍ ପରେ।
ହଁ।
କାଟ ଦେବେ।